କଣ କରୁଛ?
ହ୍ୟାଲୋ।
କଣ କରୁଚ?
ଏଇ ବାପା ପିଠା କରୁଛନ୍ତି ମୁଁ ଟିକେ ବସିଛି ଆଉ ପିଠା କରୁଛନ୍ତି ଦେଖୁଛି ଟିକେ।
ଓହୋ ପିଠା କଣ ପାଇଁ କରୁଛ?
ଏଇ ଯିବା ପାଇଁ ରଜରେ ଆମ ପଟେ ପଟେ ଯାଆନ୍ତି ଯୋଉ ବଡ ପିଇସି ସାନ ପିଇସି ସମସ୍ତଙ୍କ ଘରକୁ ଯାଆନ୍ତି ବନ୍ଧୁବାନ୍ଧବଙ୍କ ଘରକୁ ପିଠା ମିଠା କଦଳୀ ସବୁ କଥା ନେଇକି ଯାଆନ୍ତି ଆଉ ଭଣଜା ଭାଣିଜି ଯିଏ ଥିଲେ ତାଙ୍କ ପାଇଁ ନୂଆ ପୋଷାକ ରଜ ପାଇଁ ସେମାନେ ସବୁ ପୋରୁହାଁ ହେବେ ହଁ ପରା ଯାଇନାହାଁନ୍ତି। ହ ରଜ ଆସିଲାଣି ପାଖେଇ ଆଇଲାଣି। ଯିବେ ବୁଲିବାକୁ କହିଲେ ତ ସେ କହିଲେ ପିଠା କରିଦିଅ ମୁଁ ନେଇକି ଯିବି ହାରି ଆଉ।
କଣ ପିଠା କରୁଛ?
ଏଇ କାକରା ପିଠା ମାଠ ପିଠା ଏଇଗୁଡା ମାର୍କେଟ ରେ ମିଳୁଛି ବଜାରରେ କିନ୍ତୁ ବଜାରରେ କଣ ଆଉ ଘର ପରିକା ଟେଷ୍ଟ ହବ କି ତାପରେ ଏବେ ସବୁଯାକ କଣ ହେଇଗଲାଣି ବହୁତ ଲେଟ ହେଇଗଲାଣି। ଆଗରୁ ଜିନିଷ ଟା ତିନି ଟଙ୍କା ଦି ଟଙ୍କାରେରେ ମିଳିଥିଲା ସେଇ ଜିନିଷ ଟା ପାଞ୍ଚ ଟଙ୍କା ସାତ ଟଙ୍କା ତା ଅପେକ୍ଷା ନିଜେ ଘରେ କରିଦବା ଟା ଭଲ ଆ ଟିକେ କଷ୍ଟ ଲୋ
ଭଲ ନା କରିକି ନେଇଯିବ ଆଉ। ମୁଁ ବା ଏଇ କଣ କରିବା ବସିଥିଲି ବସିକି ଖାଇନି ଦେହଟା ଆଜି ଭଲ ଲାଗୁନି।
କଣ ହେଇଛି କି?
ଏଇ ଗରମ ହଉ ଚି ଆଉ।
ତାପରେ ଗରମକୁୁ ବେଶୀ ଚିଡ ଲାଗୁଛି।
ଝାଳ ବୋହୁଛି ଦେହଟା ଭାର ଦୁର୍ବଳିଆ ଲାଗୁଛି। କଣ କରିଲା ତୋରାଣୀରେ ଟିକେ ଲୁ ଟିକେ ପିଇଲି ତାପରେ ଯାଇକି
ଆଚ୍ଛା ଏଇ ଗରମକୁ ସେମିତି ଲାଗୁଥୁ
ଉଠିକି ବସିଚି ବା ଏଇନା। ଯାହା ହଉ ତୋମେ ଖରାରେ ପିଠା ସେଇ ଛାଣୁ
ନା ନା ସିଏ ସଖାଳେ କଣ ହେଲା କହିଲ, ସିଏ ସଖାଳେ ଥିଲା ତାଙ୍କର କରିବାର ସମୟ କିନ୍ତୁ ସଖାଳେ ଆମ ଗାଈର ଗୋଟେ କୁନି ବାଛୁରୀ ହେଇଚି ତ ତା ପଛରେ ଲାଗିଲେ ଆଉ ଗଛ ତୋଠୁ ଆମ୍ବ ପାରିଲେ ଆମର ଭଲ ମିଠା ଆମ୍ବ ଅଛି ତ ମୋ ଦେଇ ଭଲ ପାଆନ୍ତି ଖାଇତେ। ତ ନେଇକି ଯିବା ପାଇଁ ସେ ଆମ୍ବ ପାରିବାକୁ ଗଲେ, ସେ ଗାଈ କଥା ଟିକେ ବୁଝାବୁଝି କଲେ, ଆଉ ସେଥିରେ ତ ସମୟ ପଳେଇଲା ଆଉ। ହଁ ପରା।
ଛ-ଗ୍ୟାସ୍ ରେ ଛାଣୁଚ ନା ଚୁଲିରେ ଛାଣୁଚ?
ନାଇଁ ଚୁଲିରେ ଗ୍ୟାସ୍ ରେ ଏ ଛାଣିଲେ କଣ କି ସେଟା ବହୁତ ସମୟ ଲାଗିବ, ତେଲ ତାତିିବା ପାଇଁ ଏଇ ପାଇଁ, ତାପରେ ଚୁଲିରେ କରିଦେଲେ ଟିକେ ଭଲ ଲାଗିବ ଆଉ ଶୀଘ୍ର ହେଇଯିବ ତାପରେ ଟିକେ ଗରମ ହଉଚି, କିନ୍ତୁ ଭଲ ଲାଗିବ। ପାଟିିକି ଗ୍ୟାସ୍ ଅପେକ୍ଷା।
ଆଉ କାଠ କାଠ କୋଉଠୁ ଆଣୁଛ।
ନାଇଁ ଆମର ଗଛ ଅଛି ଆମର ଯୋଉ ଗଛ ଗୁଡାକ ଶୁଖି ଯାଉଛି, ସେଇ ଗଛ ରେ ତ ଆମର ଜାଳେଣୀରେ ବ୍ୟବହାର କର ହଁ ପରା ଆମର ଅଛି ଗଛ ଅଛି ଆମର ନୂଆ ଗଛ ଲଗାନ୍ତି, ପୁରୁଣା ଗଛରେ ଟିକେ ଶୁଖିଯାଏ ତ ହାଣିକି ଆଣିକି ଆମର ରଖି ଦେଇଥାାଉ ଜାଳ କରୁ ଆଉ, କାରଣ ବର୍ଷା ଦିନ ଆସିଲେ ଆଉ ଆଣି ହବନି ନା।
ଆଉ ନୂଆ ଗଛ ଲଗଉଛ ନା ଏ ଗଛ ତ ହାଣିଲା ପରେ।
ହଁ, ହଁ।
ଆଉ ଖାଇଲଣି ନା?
ନା ଖାଇବୁ ଆଉ ସଖାଳେ ଖାଇଥିଲି ଜଳଖିଆ। ତାଙ୍କ କାମ ସଇଲେ ଆଉ।
ଖାଇଦେଲନି।
ନା ବାବା କହିଲେ ପରା କହିଲେ, ଖାଇଲେ ଆଉ କରିବା ପାଇଁ ଇଚ୍ଛା ହବନି। ଖରାରେ ହଁ, ଖାଇଲା ପରେ ଆଉ ଇଚ୍ଛା ହୁଏନି କରିବାକୁ, ତ ସେଥିପାଇଁ କରିକି ତାପରେ ଖାଇକି ଟିକେ ରେଷ୍ଟ ନବେ
ହଁ। କିଏ ଯିବେ ବନ୍ଧୁଘର?
ହଁ, ବାଏ, ବାଏ।
ତୋମେ ଯିବ କି?
ନାହିଁ ପୁଅର ଟିକେ ପରୀକ୍ଷା ଅଛି ସେ ଆଡେ ତିନିଥର ଖାଇବ ଇଆଡେ ଇଏ
ହଁ
ହ
ନା ଏଇ ବା ପଦାରେ ବସିଛି ଗରମ ବହୁତ ହଉଛି ଯେ ପ ତାରେ ବସିଛି ଆଉଛି
ଆମ ଆଡେ ଟିକେ କାଉଁଳେଇଛି ତ ବର୍ଷା ହବବୋଲିକି ବର୍ଷା ହେଇନିଣ ଆଉ
ନା ଆମ ଆଡ଼େ ଖରା ପ୍ରବଳ ହେଇଛି ଗରମ ବି ଲାଗୁଛି
ଓହୋ ଗରମ ଲାଗୁଛି ତ କିଛି ଟିକେ ଶୁଭା ପଡ଼ୁନି ଆଉ।
ହଉ। ଘରେ ସବୁ ଭଲ ନା।
ଆଉ। ତମ ବାପା। ବାପା ବୋଉଙ୍କ ଦେହ ଭଲ ଅଛି ନା।
ହଁ ହେଲା। କର। ଖାଲି ଯା ଚିଡ଼ିଡା ଲାଗୁଛି।
ହଁ ପା ସେଇଥିପାଇଁ ଆସି ପଦାରେ ବ ବସିଛି ଖାଇବାକୁ ବି ମନ ହେଉନି ଗରମରେ କଣ ଖାଇବୁ ସେ ତୋରାଣି ଭାତ ଅଳ୍ପ ମୁଠେ ଟିକେ ତୋରାଣି ପିଇଦେନି ଆହୁରି ଶାନ୍ତି ଲାଗୁଛି।
ହଁ ଖିଇଆ ପିଇଆ ଟିକେ କରିବ ଏ ଥଣ୍ଡା ଜିନିଷ ଗରମ ଜିନିଷ କିଛି ଖାଇବାକୁ ମନ ହଉନାହିଁ।
ନା। ଏବେ ଗଛ ଆମ୍ବ ଗଛ ମୂଳରେ ବସିଛି।
ଭଲ ନା ପବନ ଦବ ଫ୍ୟାନ ପବନ ତ ଆହୁରି ଗରମ ଲାଗୁଛି ପଙ୍ଖାର ପବନ।
ହଁ ସେଇଥିପାଇଁ ତ ଆସିକି ଆମ୍ବ ଅଛୁ। ମ। ମଝିରେ ମଝିରେ ତମେ ଯୋଉ ଛାଣୁଚ ପଦାକୁ। ପଳେଇଆସିବ।
ହଁ ନାଇଁ ମୁଁ ଏ ପାଖରେ ବସି ନି। ହଁ ହ।
ଆଉ।
ଆଉ ଆଜି। କଣ ରୋଷେଇ କରିଥିଲ।
ନା ରୋଷେଇ ସରିଲା ସରିଲା। ଏଇ ଖାଇବାକୁ ଦେଲି ସମସ୍ତଙ୍କୁ ଖାଇବାକୁ ଦେଇକି ମୁଁ ଖା ଖାଇବା। ପାଇଁ ବସିଥିଲି ମୋ ଦେହକୁ। ଗରମ ଲାଗିଲା ଯେ ସେଥିପାଇଁ ଟିକେ ତୋରାଣୀ ପିଇକି ଏଇ ଆସୁଛି ଏଠି ବସିଛି ଗଛ ମୂଳେ ଆଉ।
ଆଛା ଖାଇ ନ ଏପର୍ଯ୍ୟନ୍ତ।
ନା ଖାଇନି। ଦେହଟାପା ଟିକେ ଭଲ ଲାଗୁନେଇଁ ତ ଗରମକୁ।
ପୁରା ଏଇ ଗରମ କୁ ଖାଇବା ପାଇଁ ଇଚ୍ଛା ହବ ନାହିଁ। ଖାଲି ଥଣ୍ଡା କଣ ପାନୀୟ ପିଇବା ପାଇଁ ଇଚ୍ଛା ହବ। ସେଥିରେ ଥଣ୍ଡା ଜିନିଷ ରହୁଛି।
ସେଇଥି ପାଇଁ ବା ତୋରଣୀ ଇଁଏ ଆଉ ଲେମ୍ବୁ ଲୁଣ ପକେଇକି ପିଇଲି।
ହଁ ସେଇଟା ଭଲ ନା ଦେଖିକି ଟିକେ ରେଷ୍ଟ ନିଅ ବିଶ୍ରାମ କରିକି ଖାଇଦବ ନା ଆଉ।
ହା
ଆଉ ଆଜି କଣ ରୋଷେଇ ହେଇଥିଲା?
ଆଜି ରୋଷେଇ ତ ଆଜି ରବିବାରେ ଆମର ତ ଆଜି ଆଇଁଷ ଖାଇବୁନି। ଉଁ କଣ କଲା ସିଦ୍ ପୂଜା କଲି ଆଜି।
ବାଡ଼ିରୁ ଆଣିଥିଲି ବାଇଗଣ, ମଣ୍ଡା ଆଉ ଆଳୁ, ବୋଇତାଳୁ ପକେଇକିନା ସିଝା କରିଛି ଯାଇବ ଡ଼ି ଆଉ ଭେଣ୍ ଟି ଆଳୁ ଭାଜିଛି ଆଉ।
ଆଚ୍ଛା।
ଆଉ ତମର କଣ ତରକାରୀ କରିଚ?
ଏ ପରମକୁ ତ କିଛି ଇଚଛା ହଉନି ଖାଇବାକୁ ଅଣ୍ଡା ଭୁଜିଆ କରିଦେଇଛନ୍ତି ଆଳୁ ଭଜା ପଖାଳ ଭାତ ଖାଇଦମୁଁ ଆଉ।
ଭଲ। ଖରା ଦିନରେ ବି ଗରମ ଖାଇବା ଠିକ୍ ନୁହେଁ।
ଆଉ ତୁମର ଆଇଷଁ କ ପାଇଁ କରୁନ?
ଆଜି
ରବିବାରେ ତ ନନ ଭେଜ।
ଆଜି ରବ୍ ବାରେ ରବିଙ୍କର ବାର।
ଆଛା କିନ୍ତୁ ସମସ୍ତେ ଭାବନ୍ତି ରବିବାର ବୁଧବାର ଶୁକ୍ରବାର ଟିକେ ଆଇଁଷ ଖାଇବା ବାରି। ଉଁ ତୁମର ଦେଖିଲା ଏଳୁକୁ ତାର ଓଲଟା ଆଉ।
ହଁ।
ନା ଛାଡିଦବା ବି ଭଲ ଆଇଁଷଟା ବି ବେଶୀ ଦେବା ପାଇଁ ଭଲ ନୁହଁ। କିନ୍ତୁ କଣ କରିବା? ସବୁ ପ୍ରକାର ପନିପରିବା ଆମେ କଉନାହାନ୍ତି। ଏନା ଅ କିଛି କିଛି ଆଇଁଷ ବି ଖାଇବା ଦରକାର ଆଉ। କିନ୍ତୁ ବେଶୀ ସେ ଯଉ ମାଂସ ଆଉ ମଟନ ମାଂସ, ଚିକେନ ମାଂସ, କୁକୁ ମାଂସ, ସେଇଗୁଡାକ ଛାଡିଦବା କଥା ମାଛ ଟିକେ ଖାଇଲେ ଚଳିବ।
ହଁ ଆମେ ନା ବେଶୀ ଆଇଁଷ ଆମର ନାହିଁ ଖାଲି ଶୁକ୍ରୁବାରେ ଆଉ ବୁଧୁବାରେ, ହେଲେ ବି ଯେବେ ବାର ତୀର୍ଥ ପଡିଥାଏ ଖାଉନା କିନ୍ତୁ ଏଇ ରବିବାରେ ଏବେ ଖାଉନା ରବିଙ୍କର ବାର। ରହିଲି ଆଉ।
ଆଛା ହଉ।
ହଁ।
ହଉ ଖାଇ ନବ ଟିକେ ବିଶ୍ରାମ ନେଇକି। ମୁଁ ପରେ କେତେବେଳେ କଲ୍ କଲେ କଥ୍ କଥା ହବା ଆଉ ହଉ ରଖ୍
ହଉ ହଁ।